ହାଲୋ।
ହାଲୋ।
ହାଲୋ।
ଆବାଜ୍ ଆସୁନି।
ଶୁଣାଯାଉ ନାହିଁ?
ନା କମ୍ ଶୁଭା ହୋଉଚି କମ ଶୁଭାଗଲେ ଇନ୍ଅଡିବୁଲ ହେଇଯିବ।
ଆଜ୍ଞା ଆଜ୍ଞା ତାରେ ମୁଁ ବ୍ଲୁଟୁଥରେ କାଟି ଦୋଉଛି।
ହଁ ବ୍ଲୁଟୁଥଟା କାଟିି ଦିଆନ୍ତୁ ସେଟା ଅସୁବିଧା ହେଇପାରେ। ତା ଗଲି ନାହିଁ।
ହାଲୋ।
ହାଲୋ ଏବେ ଆସିଲା ଆପଣଙ୍କର ପ୍ୟାକ ହେଇଯାଉଚି ବୋହୁତ ହଁ କୁହନ୍ତୁ।
ଓହୋ ସେ ବ୍ଲୁଟୁଥରେ ଲଗେଇଥିଲି ଯେହେତୁ ଏ ମୋ ଫୋନ ଟିକେ ଚାର୍ଜ ନଥିଲା ତ। ସେଥିପାଇଁ ଭାବିଲି ଏଇ ବ୍ୟବସ୍ତାଟି କରିକି ଟିକେ କଥା ହେବି ବୋଲି ସେ ଠିକ ଅଛି ଚଳିବ ଆଉ କଣ ଭୋଜନ କରିସାରିଲେଣି?
ହଁ ଭୋଜନ ତ ମୁଁ ଏବେ କଲି ଏବେ ଜଷ୍ଟ୍ ଆପଣଙ୍କ ସହିତ ମିଶିକି କଲୁ ଆଉ।
ଆଜ୍ଞା କଣ କଲେ?
ରୁଟି ଓ ପୋଟଳ ତରକାରୀ।
ଆଛ ଆଛା ବୋହୁତ ଭଲ କଥା ମୁଁ ବି ଆଗରୁ ରୁଟି ଖାଉଥିଲି ଯେହେତୁ ଏବେ ଏବେ କାହିଁକି କେଜାଣି ଗୋଟେ ଭୋକ ଟିକେ ଅଧିକା ପରିମାଣରେ ଲାଗୁଚି ତ ଏବେ ଭାତ ଖାଇବାକୁ ପଡୁଚି ଆଉ।
ଓହୋ ତ ଭଲ ଭାତ ଖାଇଲେ ଭଲ କାହିଁକିନା ଯେହେତୁ ତମର ପତଳା ଦେହ। ଭାତ ଖାଇଲେ ବି ଚଳିବ ବାକି ତିନିଘଣ୍ଟା ପରେ ଦିଘଣ୍ଟା ପରେ ଶୋଇବେ ଆଉ। ଏ ଚଲାବୁଲା କରନ୍ ଭାତ ଖାଇଲେ ରାତିରେ ଡାଇଜେସନ୍ ହୁଏନି ନା।
ଆଜ୍ଞା ମୁଁ ବି ତ ସେଇ ଶୋଇଲା ବେଳକୁ ସବୁବେଳେ ବାରଟା ଗୋଟେ ରାତି ହୋଉଚି ତ ଆଉ।
କୋଲେଷ୍ଟ୍ରୋଲ ଯୋଉମାନଙ୍କର ଥିବ ସେମାନେ ଖାଇଲେ ଅସୁବିଧା ଆମର ଟିକେ ଯେହେତୁ ଓ ପତଳା ଦେହ ସେଇଟା ଖାଇଲେ ଚଳିବୁ ରାତି ବେଳା ବାକି ଏତେ ପରିମାଣରେ ବି ସବୁପ୍ରକାର ମିଶିକି ନବା କଥା ଯେତିକି ବଡିକୁ ଦରକାର ଆମର ସବୁ। ନ୍ୟୁଟ୍ରେଣ୍ଟ ସବୁ ନବାକଥା।
ଆଜ୍ଞା ଆଜ୍ଞା ମୋ ଦେହରେ ବି ତ ମେଟାବୋଲିଜିମ୍ ଅଧିକା ଅଛି ତ ମୋର ଯେତେ ତେଲ ଜିନିଷ ଖାଇଲେ ବି ମୋ ଦେହରେ ଚର୍ବି ଲାଗୁନାହିଁ।
ବାକି ଆମେ ଏ ଫ ସଖାଳେ କଣ? ସବୁ ପ୍ରକାର ମିଶେଇକି କାର୍ବୋହାଇଡ୍ରେଟ୍ ଖାଇବା ବା ଆଳୁଫାଳୁ ଭାତରେ ମିଶେଇକି। ଭାତ ସହିତ ରୁଟି ବି ଖାଇଲେ ହବ ସକାଳ ବେଳା। ବାସି ରୁଟି ଯଦି ଥିବ ଭାତରେ ହେଲେ ବି ଖାଇବା ତା ସହିତ ଫାଇବର ବି କିଛି ଖାଇବା ସଖାଳରେ ଚିଆସିଡ୍ ମଞ୍ଜି ସକାଳ ଫାଇବର୍ ଖାଇଦେଲେ ତାପରେ ଆମେ କଣ ଭାତଫାତ କାର୍ବୋହାଇଡ୍ରେଟ୍ ଖାଇଦେଲେ ତାକୁ ପ୍ରୋଟିନ୍ ବି ନବାକୁ ପଡିବ ପ୍ରୋଟିନ୍ ଯେହେତୁ ଅସୁବିଧା ଟିକେ ଯୋଉ ଶୋୟାବଡିରେ କାମ ଚଳେଆକୁ ପଡିବ ସୋୟବଡି ପନିର ଆଉ ଆମ୍ ତ ଆମ ଆମିଷ ଭକ୍ଷଣ କରୁନେ। ସେଥିରେ ଅଧିକା ମିଳେ ଅଣ୍ଡା ଫଣ୍ଡା।
ଆଜ୍ଞା
ସୋୟବନ୍ ପନିରରେ କାମ ଚଳକୁ ପଡିବଉ ଡଲି ଯାହାଲେ ଗୋଟ ପ୍ରୋନ୍ ନବାକୁ ପଡିବ ସାଇଦର ଅଛେ ନା ନହଲେ ପନିର୍ ଶହେ ଗ୍ରାମ ରଖିବ ରଖିବାକୁ ପଡ଼ିବ
ଏବେ ତାଇଁ ତ ଗୋଟେ ପନିର ଖାଇଲି ଭାତ ଡାଲି ଆଉ ପନିର
ଆ ତାହେ ବାହାରୁ ଆଜିଛି ନା କଣ
ନାଇଁ ଜଣେ ଆମର ପଡୋଶୀ ଆଣ୍ଟି ସିଏ ଆଜି କରିଥିଲେ ତ ଖଡ଼ ପନିର ତ ଦେଇଥିଲେ
କେମିତି କଣ ସ୍ୱାଦ ଅଛି
ହଁ ବହୁତ ଭଲ ଲାଗିଲା ସେଥିରେ କାଜୁ ପେଷ୍ଟ କରିଦେଇଥିଲେ ତ ବହୁତ ବଢିଆ ଲାଗୁଥିଲା ଖାଇବାକୁ
ଅ ବାଚିୱଲକାା ଯେଉ ହଟଲ ଫୋଟଲରେ କମ୍ ବେଶୀ ବେଶୀ ଇଏ ପକେଇଥାନ୍ତି କ୍ରିମ ବେଶୀ
ହଁ ସେଇଟା ତ କଥା କଥା ସେଥିପାଇଁ ତ ଘର ଖାଦ୍ୟ ବାହାର ଖାଦ୍ୟ
ପନିର କଣ ଭିତ ଭିତରୁ ଟେଷ୍ଟ ଆସନି ବାକି ଯଦି ଭଲସେ ତ ଗ୍ରେଭି ଭଲସେ ହେଇଥିବ ତାହେଲେ ଭଲ ଲାଗିବ ଆଉ ପନିରଟା ଭିତ କିନ୍ତୁ ଆ ଛତୁ ଫତୁ ପଳେଇ ଆସେ ଭିତରୁ
ଆଜ୍ଞା ହଁ ସେଇଟା
ହୁଁ ବାକି କ କଚା ମତେ ବି ଯେତେବେଳେ ମୁଁ ଡେଲି ଏବେ ଆଣିନି ଲାଷ୍ଟ ପର ଦିନ କାଲିି ଖାଇଥିଲୁ ପଝିରେ
ହ
ତାପରେ ପନିର ଆଜି ଆଉ ଖାଇନି ପୋଟଳ ହେଇଥିଲା ତ ପନିର ନହେଲେ କଞ୍ଚାବାଣି ଖାଇପାରିବେ ସେମିତି କିଛି ନା ତରକାରୀ ବି ଭାଜି ଦେଲେ ଟିକେ ଭଲ
ଆଜ୍ଞା ଆପଣ ଯୋଉ ପନିର ଆଣୁଛନ୍ତି ମାନେ ଆପଣ ନିଜେ ଆଣୁଛନ୍ତି ନା ପରହିବା ସଦସ୍ୟଙ୍କୁ ବି ମଧ୍ୟ
ନା ନା ପରିବାର ପାଇଁ ମୁଁ ଆଣୁନି ମୁଁ ମୋର ଆଣୁଛି ମୁଁ ଯଦି ଆନ୍ତିିବି ଧର ଷାଠିଏ ଟଙ୍କାରେଲି ଷାଠି ଟଙ୍କାରେ ଏଠି କେତେ ଦୁଇଶହ ଭେଳି ଗ୍ରାମ ଦେଉଛନ୍ତି ବୋଧେ ତ ଷାଠିଏ ଟଙ୍କାରେ ଆଣିଲେ ମୁଁ ମୋର ମୁଁ ମୋର ମୁଁ ଯଦି ଟିକା ସବୁ ଯାଗା ଯଦି କରିଦେଇଥିବି ତାହେଲେ ଭାଇ ସାନ ଭାଇ ଦା ପୁଅ ତାଙ୍କୁ ଦେଇ ଦଉଛି ନହେଲେ ନାଇଁ ମୁଁ ମୋର ଖାଏ ପ୍ରାୟତଃ
ମାନେ ଷାଠିଏ ମାନେ ଯ ଦୁଇଶହ ଗ୍ରାମଟି ମାନେ ଜଣଙ୍କ ପାଇଁ ପୁରରା କାଶ ତ
ଦୁଇଶହ ଗ୍ରାମ ହଁ ଜଣେ କାଫି ବ ବଳି ବି ପାରେ ବହୁତ ଯଦି ଖାଇଦବ ଥରକରେ ଭଲ ଦୁଇଶହ ଗ୍ରାମ କାଟିବା କୁ ମୁଁ ତ ଶହେ ଗ୍ରାମ ଆଣେ କେତେବେଳେ କେମିତି ପଚିଶ ଟଙ୍କାରେ ଆଣେ ବହୁତ କମ ଆଣେ ଯଦି ଅଳପ ଟିକେ ଖାଇବାର ଥିବ ଦୁଇଶହ ଗ୍ରାମ ହେଲେ କାଫି ପଚଶ ଟଙ୍କାରେ ଡେଲିବି ଖାଇଲେ ଚଳିବ ସେନ୍ତି କିଛି ନାଇ ନହେଲେ ସପ୍ତାକୁ ଦିଦି ଅଲ୍ଟର୍ନେଟ କରି କରିବ ଆଜି ଧର ପନିର ଖାଇଲ କାଲି ସୋୟାବିନ୍ ତା ପରଦିନ ପନିର ଗୋଟେ ଦିନ ସୋୟାବିନ୍। ଦୁଇଶହ ଗ୍ରାମ କାଫି ଜଣଙ୍କ ପାଇଁ ଦୁଇଶହ ଗ୍ରାମ ତ ମୋର ବଳେବି ମୁଁ ଏକାଥରେ କରେନି ଅଳ୍ପ ଅଳ୍ପ କରି କରେ ଜଦି ଚିଲି ଫିଲି କରାହଉଥବ ତାହଲେ ସବୁ ଜାକ କରିଦିଏ ନହେଲେ ନାଇଁ ଭଜା ଭଜା କଲେ ମୋର ଅଳ୍ପ ଦୁଇଶହ ଗ୍ରାମ ଅଳ୍ପ ଅଳ୍ପ ଦି ଦିନ ଚଳିଯାଏ ମୋର।
ଆଚ୍ଛା ତାହେଲେ ଏମିତି ବିଷୟରେ ମୁଁ ରୋଷେଇ ଆଉ ଆରମ୍ଭ କରିବି।
ହୁଁ। ଶିଖନ୍ତୁ ଭଲ ଭାଗି ରୋଷେଇ ବୋଲି ତ ଏମିତି ବି ନାହିଁ ମୁଁ ତ ସେମତି ଷ୍ଟାର୍ଟିଂରୁ ଯୋଉ କରିଥିଲି ଲଙ୍କା ଗୁଣ୍ଡ ପକେଇକି କରିଥିଲି ବିରିୟାନୀ ଯେ ଫାତୁ ହେଇଥିଲା ଅଜା ହଁ ଶିଖଥିଲି ଗ୍ୟାସ୍ ଫେସ୍ ଅନ୍କରିବା
ଆଜ୍ଞା ଆଜ୍ଞା
ହୁଁ
ରଣା ବାବୁଙ୍କ ଘରୁ ଯାଇଥିଲେ ଭିଡିଓ ପାଇଁ
ହଁ ଆଉ ଦେଖନ୍ତୁ ବର୍ଷା ତ ଆଜି ମୋର ଭାରି ଅସୁବିଧା କଲା ସକାଳଠୁ ଆରମ୍ଭ କରି ରାତି ହେଲା ସିଏ କନ ଜାଣିଛନ୍ତି ବର୍ଷା ସେଯୋଗୁ ଆଜି ମୋର ବହୁତ କେତେ ବି କାମ ବ୍ୟଥରେ ଗଲା
ଆ ଯୋଗ ଯାଇଥିଲେ ସନ୍ଧ୍ୟା ସମୟରେ ଯୋଗ ଯାଇଥିଲେ
ହଁ ସେଇ ସେଇଠୁ ତ ଆହୁରି ଅସୁବିଧା ହେଲା ଯୋଗ ପାଇଁ ଗଲି ଭାବିଥିଲି କି ନାଇଁ ଆଜି ଯୋଗଟି ବନ୍ଦ କରିଦେବି ସୋମବାରଠୁ ଆଉଥରେ ନିୟମିତ ଚଲେଇବି କିନ୍ତୁ ତଥାପି ବନ୍ଧ କହିଲେ କି ନାଇଁ ଆଜି ଛାଡିବାନି ଆଜି କରିଦବା ଭଲ ହବ ତ ମୁଁ ମନ୍ଦିର ଆଗେ ନ ଯାଇ ସେଠିକି ପଳେଇଲି ଯେହେତୁ ସେଠିକି ଯାଇଛି ଅଧଘଣ୍ଟା ଟିକେ କଣ କରିଛି ଛଅ ସାଡେ ଛଅଟାରୁ ବର୍ଷ ଟିକା ଆରମ୍ଭ ହେଲା ଆରମ୍ଭ ହେଲା ଯେ ସ ହେଲା ନାଇଁ ଆଠଟା ଯାଇଏ କାଚିଲା।
ଆଠଟା ଯାଏ ପାର୍କ ରେ ଥିଲା ଆପଣ।
ହଁ ତ ପାର୍କ ବନ୍ଦ ହେଇଗଲା ଅନ୍ଧାର ହେଇଗଲା। ସିକ୍ୟୁରିଟି ଗାର୍ଡ ବି କହିଲା ଯାନ୍ତୁ ବୋଲି ତ ତଥାବି ଓଦାରେ ହେଇକି ମାଡିହାଇଗଲି ମୁଁ ଆସିଛି ତ ଦର୍ଶନ କରିକି ପଳେଇବି ତାପରେ ପୁଣି ଓଦା ହେଇକି ଗଲି ପୁଣି ଆଉଥରେ ଓଦା ହେଇକି ଆସିଲି ଆଉ।
କେଉଁ ମନ୍ଦିର?
ଏଇ ଆମର ବିଜଟ ବିଜୁ ପଟ୍ଟନାୟକ ହେଲେ ପାଟ୍ର ବାହାରୁ ଅଛି। ବିଜେପି ନଗରରେ ତାରା ପଟ୍ଟନାୟକ। ଗଳି ଯୋଉ ଅଛି ସେଠି ଯୋଉ ତ ଘରକୁ ଆସିଲେ ରାଧାକୃଷ୍ଣ ମନ୍ଦିର।
ଓହୋ।
ତ ଘରକୁ ଆସିଲେ ରାତି ନଅଟା ହେଇଗଲା ଆଉ।
ଆପଣ ବାକି ଛତା ବି ନେଇପାରିବେ।
ହଁ ଭାବିଥିଲି ହଁ ମୁଁ ଭାବିଲି ହଁ ଶୀଘ୍ର ଶୀଘ୍ର ପଳେଇ ଆ ସିବି ବାତି ଲାଗିଲା ଛଅ ସକାଳ ସାରା ଏତେଜୋର ବର୍ଷା ହେଇଛି ତ ଛାଡିଯାଇଛି ଆଉ ହବନହିଁ ଦେଖିଲା ବେଳକୁ ଏତେ ଜୋରେ କାଚିଲା।
ଏବେ ବି ତ ଝିପ୍ ଝିପ୍ ପଡୁଛି।
ଆଜ୍ଞା ଆଉନ୍ୟୁଜ ରେ ବି ଦେ ସେଥିରେ ସଫାଲେଖା ହେଇଚି ସାତ ତାରିଖ ଯାଏଁ ଏ ଏମିତି ହବ।
ହଁ ସାତ ଦିନ ଯାଇଁ ବର୍ଷା ଲାଗି ରହିବ ଏଇନା।
କଣ କରିବା ଏଇତ ଭାରି ଅସୁବିଧା ହଉଛି କୁଆଡେ ଯାଇ ହଉନି ଆମର ଭିଡିଓ ବି ରହିଯାଉଛି ଆମେ ଟିକେ କରି ପାରୁନ ଏବେ ପାଖରେ ଆମର ବହୁତ କିଛି ରହିଲାଣି ଆମେ ବହୁତ କିଛି ସଂଗ୍ରହ କଲୁଣି ଇଣ୍ଟରନେଟ ମାଧ୍ୟମରୁ ଦ କମରୁ ମୋର।
ସେ ତା ତା ତାଙ୍କ କଥା ଭୁଲିଯାଉ ଆପଣ ନୂଆ ଟିମରେ ଜଏନ ହୁଅନ୍ତୁ ସେଠି ସବୁ ଭଲ ବ୍ୟକ୍ତି ଅଛନ୍ତି ସବୁ ସିରିୟସ ବ୍ୟକ୍ତି ଅଛନ୍ତି ଜଏନ୍ କରିବେ ଯଦି ଆପଣଙ୍କୁ ଜଣେଇ ପାରିବି।
ହଁ ସେଠି ଜଏନ୍ କରିବି ଯେ କିନ୍ତୁ ଯେହେତୁ ମୁଁ ବନ୍ଧୁଙ୍କୁ ଭରସା ଦେଇଛି ମୁଁ ତାଙ୍କ ସହିତ ଏବେ ଏନା ବି କିଛି
ହଁ ତାଙ୍କ ସହିତ କର ବା ତାଙ୍କ ସହିତ କର ବାକି ଆମ ସହିତ ଥରେ ଆସିଲେ ତମର ଗୋଟେ ଦିନରେ ବାରଟା ଭିଡିଓ ହେଇଯିବ।
ହଁ ତ ଭଲ କଥା ମୁଁ ସହଜ କରିବାକୁ ପୁରା ପ୍ରସ୍ତୁତ ଅ
ସେଇ ପ୍ରୀତମ ବାବୁ କୁ ଜଣେଇବେନି ଏଇ ବିଷୟରେ ବାକି ଆମେ କଥା ହେଇଥିଲୁ ମୁଁ ବି ସେ ମୁଁ ବି ପ୍ରୀତମ ବାବୁ ସହିତ ରେଡି ଅଛି ବାକି ସେ ତ କିଛି ତ କରନ୍ତୁ କିଛି ତ କରୁ ହି ନାହାନ୍ତି। ତ ମୁଁ ତ ଲୋଗ ଫୋଗ ସବୁ ରେ ଏଡିଟ୍ କରିବାକୁ ରେଡି ଅଛି ମୋର ବି ପ୍ରାକ୍ଟିସ୍ ହବ। ତ କିଛି କରୁ ହିଁ ନାହାନ୍ତି ତ ଆଉ ମୁଁ କଣ ମୁଁ କଲେ କଣ ହବ ଆଗୁଆ। ।
ନାଇଁ ଏବେ ତ ଆମେ ସବୁ ଭିଡ ବାହାର କରିଦେଇଛୁ ତ ଏବେ ଆମେ କରିବାକୁ ରେଡି ବାକି ବର୍ଷା ଯୋଗୁଁ ହିଁ ଆମେ ଦିହେଁ ରହିପାରୁନି। ଯୋଉରା କିଛି କିଛି ଘରେ ଯୋଉରା ଭିଡଓ ହେଇପାରିବ ସେ ଆମ ଘରକୁ ଆସି କରନ୍ତି କିମ୍ବା ମୁଁ ଯଇ ତାଙ୍କ ଘରେ କରନ୍ତି। ହେଲେ ବର୍ଷା ଟି ତ ସବୁଠି ଅସୁବିଧା କରୁଛି।
ଏଥିପାଇ ରୁଦ୍ର ବାବୁ ମୋତେ କହୁଥିଲେ ଆପଣ ଆସନ୍ତୁ ଏ ରେନିକୋଟ କି ଛତା ନେଇକି ତାଙ୍କ ଘର ଏଇ ପାଖରେ ନେଇକି ପଳେଇ ଆସନ୍ତୁ। ମତେ ଡାକୁ ଥିଲେ ବର୍ଷା ହଉ ପଛେ ଆମେ ଘରେ ବଇବା କଣ ହେଇଛି ମତୋ ଡାକ୍
ନା ମୋ ଚେଇଁ ତାହେଲେ କାଲି ତ ରବିବାର କିନ୍ତୁ ସେୟା ହିଁ କାଲି ସଧ୍ୟାରେ କରିବି ମୋର ଆଉ କିଛି କାମ ନାହିଁ।
। ହଁ ବାକି ସେଇ ରୁଦ୍ର ବାବୁ କହୁଥିଲେ ସେ ଆପଣ ସକାଳେ କଣ ଟାଇମରେ ଫୋନ କରିଥିଲେ ଆପଣ କଲ୍ କାଟି ଦେଲେ ତ ସେ ଯୁ ସେ କହିପାରିଲି ଆପଣଙ୍କୁ ସେ କହୁଥିଲେ ରଣାବାବଙ୍କ ସହିତ କାମ କ ବା ହୋ ମନା ନାହିଁ ବାକି ସେ ଯେହେତୁ ବାହ ବନାନ୍ତି ସେ ଏବେ ରୁଦ୍ର ଭାଇ ରେଗୁଲାର ସେ କମେଡି ଭିଡିଉ ଗୋଟେ ଚ୍ୟାନେଲ ଖୋଲା ହବ। ସେଥିରେ ସମସ୍ଥିଙ୍କ ରହିବେ। ପାଞ୍ଚଛଅ ଜଣ ପିଲା ବି ଅଛନ୍ତି ତ ସେମାନେ ବି ରେ ଇଣ୍ଟେରେଷ୍ଟେଡ଼ ଅଛନ୍ତି ତାଙ୍କ ଯେହେତୁ ଥେଟର ସାଙ୍ଗ। ନାଟକ ପାଟି ସେମାନେ ସବୁ କରିବେ ଆପଣ ବି ଚାହିଁଲେ ଆସି ସେ ସେହି କଥା ପଚାରୁ ଥିଲେ ଯଦି
ରେଡି ଅଛି ଯେ ବାକି ତାଙ୍କ ସହିତ ଟିକେ ମତେ କଥା ହେବାକୁ ଟିକେ କୁଣ୍ଠିତ ଅଛି। ଆପଣ ଜାଣିଛନ୍ତି କଣ ପାଇଁ।
ସିଏ ସେମିତି ମଜାରେ କହୁଛନ୍ତି ବାକି ଏତେ ଇଏ ନାଇଁ ଆପଣ ଭେଟ ହେଇଛନ୍ତି ଭେଟ ତ ହେଇଥିବେ ତାଙ୍କ ସହିତ।
ହଁ ଭେଟ ତ ସେଇତ ଭେଟ ତ ହେଇ ଜାଣିପାରିଲିନି କିନ୍ତୁ ଯେ ଟିକେ ଏକାକି ସମୟରେ ଏମିତି ଟିକେ ଭଙ୍ଗୀରେ କଥାବାର୍ତ୍ତା କରୁଛନ୍ତି। ତ ମତେ ଟିକେ ଭିତରୁ କଣ କହିବି ଆଉ ଟିକେ। ଲାଗୁଛି ଅବାଗିଆ ତ ସେଥିପାଇଁ ମୁଁ ଟିକେ କୁଣ୍ଠିତ ହୁଏ କଥାବାର୍ତ୍ତା ହେବା ପାଇଁ ଆଉ।
ତାଙ୍କ ସହିତ କଥା ହେଇନାହାନ୍ତି ସଫଲ ବାବୁଙ୍କ ସହିତ।
ସଫଲ ସଫଲବାବୁଙ୍କ ସହିତ ତ ମୁଁ ବହୁତ ଦିନ ହେଲାଣି କଥା ହେଇନି ତଥାପି ଫୋନ କରିଥିଲି କି ମୋର କାମ-କାମରେ ସହଯୋଗ
ସଫଲ କିିଏ କହିଲେ କହିଲ ବିମଳ ତ।
ହଁ ଆଜ୍ଞା ଆଜ୍ଞା।
ହଁ ସିଏ ତାଙ୍କ କଥାବାର୍ତ୍ତା ଅଖାଡୁଆ ଲାଗେ ମତେ ସ୍ୱରାଜ ଆଉ ରଣା ବାବୁଙ୍କ ଅପେକ୍ଷା ଯେତେବେଳେ ଭେଟ ହେଇଥିଲା ପ୍ରଥମ ଥର ସେ ଷ୍ଟାର୍ଟିଂରୁୁ ହିଁ ନୂଆ ପିଲା ଦେଖିଲେ ବି ସେ ଅବାଗିଆ କଥା କହୁଥିଲେ।
ହଁ କିନ୍ତୁ ବାକି ତଥାପି ସେ ବହୁତ ମଜାକିଆ ତାଙ୍କ ସହିତ ଯେତେବେଳେ ମୁଁ କାମ କରିଛି ବି ବହୁତ ସେ ମଜାକିଆ। କୁହନ୍ତି ତ ମୁଁ କାମ କଲାବେଳେ ବହୁତ ହସେ।
ଓ ହଁ। ବାକି ତାଙ୍କ ସହିତ ମୁଁ ଯେତେବେଳେ ବି କଥା ହେଇଛି ସେ-ଇଏ-ହ-ଇଏ କରନ୍ତି। ପୋଡ଼ି ଏପଟ ସେପଟ କୁହନ୍ତି।
ଆଛା ହଁ ସେ ସେମିତି ମଜାରେ କହିଦଉ
ହଁ।
କ
ସେଇ କଥା ମୁଁ ରୁଦ୍ରବାବୁଙ୍କୁ କହିଥିଲି।
ଠିକ୍ ଅଛି ଦେଖାଯାଉ।
ଆଜ୍ଞା ହଉ ତାହଲେ। ଭାବୁଛି କାଲି ସନ୍ଧ୍ୟାବେଳେ ଯାଇ ତମ ସଇଟ। ସେଇଟା ଭିଡିଓ କରିଦେବି ବହୁତ ତ ଭିଡିଓ ଆମେ ରଖିଛୁ ସଂଗ୍ରହ କରି କାଲି ସବୁ ଯିବି ରେନକୋଟ ପିନ୍ଧି ପଳେଇି ଆଉ। ଦି ଘଣ୍ଟା ତିନି ଘଣ୍ଟା ତାଙ୍କ ଭିତରେ ସବୁ ଦଶଟା ଗୋଟେ ଭିଡିଓ କରିଦେଲେ। ଭଲ ହବ। ତାପରେ ଆଉ ଦିଇ ଦିନ ଯଦି ବସା ନ ଛାଡେ ଯଦି ଭଲ ରହିଲା ପାଗ ତାହେଲେ ମୁଁ ଯିବି ଆପଣଙ୍କ ସହିତ ଏବେ କ ଖାଇକ ଭେଟ କରିବି ମାନେ ରୁଦ୍ରଭାଇଙ୍କ ସହିତ କରିଦବା କିଛି ଭିଡିଓ ଆଉ।
ଠିକ ଅଛି ଏବେ ତ ସମୟ ହେଲାଣି ବିଦାୟ ନେବାର ଠିକ ଅଛି। ରହିଲି ହଉ ଜୟ ଜଗନ୍ନାଥ, ଠିକ ଅଛି।